ହାଲୋ ହାଲୋ
ହାଲୋ
ହାଲୋ କଣ କରୁଛୁ?
ହଁ
କଣ କରୁଛୁ?
କଣ କରୁଛୁ?
ହାଲୋ ମୁଁ ଏଠି ବସିଛି ଆଉ, ତୁ କଣ କରୁଛୁ? ଆଁ ହାଲୋ ହାଲୋ
ହାଲୋ
କଣ କରୁଛୁ?
ହେଇ ବସିଛି ଆଉ।
ଓହୋ, ମୁଁ କହିଲି ଆଉ ସବୁ ଭଲ ନା।
ହଁ ଭଲ।
ଓହୋ, ଆଉ ଖାଇଥିଲୁ କଣ?
ଖାଇଥିଲି କଣ ଯୋଉ ଭାତ
ହୁଁ
ଆଉ ମାଂସ ତରକାରୀ।
ଓହୋ, ମୁଁ ଆଜି ଖାଇଛି କଣ ଜାଣିଛୁ?
କଣ?
ମୁଁ ଆଜି ଭାତ, ଡାଲି, ମିକ୍ସଚର ତରକାରୀ, ପନିର, ପୋଟଳ ଆଳୁ ରସା ଖ ତା, ଖିରି, ପାମ୍ପଡ, ଆମ୍ବ, ମିକ୍ସଚର ଏତେ ଭୋହୁତ ଦିନିଷ ଖାଇଛି। ତତେ ସବୁଠାରୁ ଖାଇବାକୁ କଣ ଭଲଲାଗେ?
କାହା ଭୋଜିରେ ଯାଇଥିଲୁ?
ନା ଲୋ ଆଜି ଆମ ଘରେ ହେଇଥିଲା।
ଓହୋ ଓହୋ।
ହ ଆଉ ତମ ଘର ତିଆରି କମ୍ପ୍ଲିଟ୍ ହେଇସାଇଲାଣି ନା।
ହଁ ଆମ ଘର କମ୍ପ୍ଲିଟ ହେଇସାରିଲାଣି।
କଣ କେମିତି ହେଇଛି ତମ ଘର?
ଆମର ଚାରିଟା ରୁମ୍ ଲାଟିନ୍ ମାଥରୁମ ରୋଷେଇ ଘର ଠାକୁର ଘର ଆଉ ଆଗ ବଖ ଆଗରେ ଦିଟା ରୁମ୍ ଅଛି। ଚାଳ ଘର ସେଇ ଚାଳ ଘର ଦିଟା ଏବେ ଭଙ୍ଗା ଯାଇନି ଆଗକୁ ଭଙ୍ଗା ହବ ଆଉ
ହଁ ମାଁ ଏବେ କାଇଁ ଭାଙ୍ଗିବେ ବେକାର ତମ ଚାରଟା ରୁମ ରେ କି କୋଉ ରୁମ ରେ ସବୁ ରହୁଛ
ଚାରିଟା ରୁମ ରେ ଫାଷ୍ଟ ରୁମ ଟାରେ ବଡ ବୋଉ ଆଉ ବଡ ବାପା
ହଉ ହଉ ହଁ
ଆଉ ତାପରେ ସେପଟେ ହେଲା ମୋ ବଡ ହଁ ବଡ ଭଉଣୀ ଆଉ ତାପରେ ଆମେ ମୋ ବାପା ମୋ ମା ମ ଆମ ମୋ ଭାଇ
ଆଉ ଯୋଉ ତମ ନା ନନା ଗୋଟେ କହୁଥିଲୁ କିଏ ଗୋଟେ ଯାଜପୁରରେ ରହୁଛନ୍ତି ତାଙ୍କ ଖବର କଣ ଭଲ ନା
ହଁ ତାଙ୍କ ସବୁ ଭଲ।
ଓହୋ ଆଉ ସେ ଆସନ୍ତି ନା ତମ ଆଡକୁ
ହୁଁ କେତେବେଳେ କେମିତି ଆଉ
ହଁ ଆଉ ତମ ସିଆଡେ ପାଗ କେମିତି ବର୍ଷା ବର୍ଷା ହଉଛି ନା ନା ଖରା
ନା ହଁ ପାଗ ଭଲ
ଖରା ବର୍ଷା କେମିତି ବର୍ଷା ହଉଛି
ନା ବର୍ଷା ନାହିଁ
ଆମେ ପୁରା ଉଠେଇକି ପୁରା ଘୋଟ ଫାଟ ହେଇକି ଆଇଛି ବର୍ଷ ବର୍ଛ ହୁନ୍ତା କି ବର୍ଷା ତ ହଉନି ଆଉ
ବର୍ଷା ଟା ହେଲେ ଟିକେ ଥଣ୍ଡା ଲାଗନ୍ତା
ହଁ ଏଇପା ନାନୀଙ୍କ ଜନ୍ମ ଦିନ ନା କଣ ତମ ଘର ପାଖରେ ଯୋଉ ବସୁମତି ଗାଧରେ
ହଁ
ଆଁ ବସୁମତୀ ଗାଧୁଆ ଗୋଟେ ଭଲ ପର୍ବ ଓଡିଆ ଓଡିଆ ପର୍ବ ଗୋଟେ ନା
ହଁ ଓଡିଆ ମାନଙ୍କର ତ ରଜ ବଡ ସବୁଠାରୁ ବଡ
ଆଗକୁ ଆ ହଁ ଆଗକୁ ଆସୁଛି ଗଣେଶ ପୂଜା ଗଣେଶ ପୂଜା ତମ ଗାଁ ରେ ଭଲ ହୁଏ ନା
ହଁ ଆମ ଗାଁରେ ଗଣେଷ ପୂଜା ବି ଭଲ ହୁଏ।
କେମିତି ହୁଏ ସେଲିବ୍ରେଟ୍ ତମ ଗାରେ
ସେଲିବ୍ରେଟ କଣ ଏଇ ସବୁ ଆମ ଗାଁ ରେ ପୂଜା ପର୍ବ ହୁଏ ଭୋଗରାଗ ହୁଏ ଏୟା ଉ
ଆମ ଗାଁ ରେ କେତିଇ ଶୁଣିବୁ
କେମିତି
ଆମ ଗାଁରେ ହଏ ଯୋଉ ଆଗେ ପୁରା ହବ ପାଣି ଆଗେ କଳସରେ ନେଇକି ଯ ମୁଁ କଳସୀଟ ନଈରେ ପାଣି ବୁଡେଇମୁ ନଈରେ ପାଣି ଆଣମୁ ତାପରେ ଠାକୁର ବସିବ ଠାକୁର ତିଆରି ହବ ମାସେ ପୂର୍ବରୁ ଆମ ଠାକୁର ତିଆରି ହବ ପୁରା ଡେକୋରେସନ ହବ ଠାକୁରଙ୍କ ପଛରେ ପୁରା ଫୁଲ ଲଗାହବ ଝାଲିରି ଲଗାହବ ପୁରା ତିଆରି ହେଇକି ପୁରା ଗଛ ମଛ ସେଥିରେ ପୁରା ଲଗାହବ ଲଗା ଲଗା ହେଇ ସାରିଲା ପରେ ସେଇଠୁ ଭୋଗ ରାଗ ହବ ଜଣେ ସଂକଳ୍ପ କରିବ ପ୍ରକଳ୍ପ ହେଇ ସାରିଲଲା ପରେ ସେଠି ସାତ ଦିନ ଠାକୁର ରହିବେ ସେଠୁ ତାପରେ ସେ ଯଉ ଲାଷ୍ଟ ଦିନ ସାତ ଦିନ ହେଇଯିବ ସେଦିନ ଡିଜେ ହବ ଡିଜେ ଠାକୁର ଯିବେ ଆମ ନଈ ଅଛି ଘର ପାଖରେ ନେଇ ଇଏ ହବ୍ କି ମୁ ତ ଭସାହବ ହଁ ଭୋଗ ରାଗ ପିଠା ପଣା ସବୁ ହୁଏ।
ଓଁ ହଁ ତମ ଗାଁରେ ବଢିଆ ଆଉ ମଣିଷ ବେ
ହଁ ଆମ ଘରେ ସବୁ ପର୍ବପର୍ବାଣିୀ ସବୁ ବଢିଆ ହେ ଆମ ଘରେ
ହଁ ହ ହଁ ହ
ଗଣେଶ ପୂଜା, ସରସ୍ଵତୀ ପୂଜା, ବାଲି ଯାତ୍ରା ଆମେ ଏଠି ଭଲ ହଏ। ବାଲିଯାତା କଣ ଜାଣିଚୁ ନା
କଟକ
ନା ନା କଟକ ନୁହଁ ଆମର ତା ଏପଟେ ଯାଜପୁର ଲାଇନ ଆଉ ସେଇ ଭଲ ହଏ ହୁଁ। ବାଲିଯାତ୍ରା ଟା ଆମ ବାଲିରେ ହବ। ଯାତ୍ରା ହଏ ସେଆଡୁ ଆସନୁ ଯାତ୍ରା କରିବାକୁ
ଏମିତି ସବୁ ଆଉ ଆଉ ତମର ତମ ସେପଟେ କଣ ସବୁଠୁ ଭଲ ହଏ?
ଓ ହୋ
ତମ ସେପଟେ କଣ ହଏଲ ଭଲ?
ଆମ ଏପଟରେ ସବୁ ଆମର ତ ଓଡିଆ ଅସ୍ମିତା। ଆମର ସବୁଠୁ ଭଲ।
ହୁଁ। ଓଡିଆ ବାର ମାସ ତେର ପର୍ବ ନାଇଁ।
ବାର ମାସରେ ତେର ପର୍ଦ
କଣ ତିନ ନା ଗୋଟେ ଯୋଉ ଓଡିଆରେ ଧଗ ଅଛି। ବାର ମାସ କେ ତେର ପର୍ବ ଓଡିଶାରେ ତମ ତମେ ସେପଟେ ନଡିଆ ଏପଟେ ହେଇଛି ନା?
ହଁ ଆମର ଗଛ ନଡିଆ ଗଛ ଅଛି। ଚାରିଟା ପାଞ୍ଚଟା ଗୋଟେ ଗଛ ଅଛି ଆଉ ହୁଁ କେତେ ପାଞ୍ଚଟା ନଡିଆ ଗଛ ପଣସ ଗଛ ଆମ୍ବ ଗଛ ଲିମ୍ବ ଗଛ, ସବୁ ଅଛି।
ହଁ। ମୁଁ ଏଇଥର ଗନି ଗଣେଶ ପୂଜାକୁ ଆମର ନଡିଆ ପିଟୁ ନା ଆଣିବି ନଡିଆ ଦବୁ ମତେ ଏଟା
ହଉ ଠିକ ଅଛି। ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୋ ବାପା, ମମି, ମୋ ଭାଇ, ମୋ ଦିଦି ବଡାପା, ସାନ ମମି, ମୋ ଛୁଆପା, ଛୁଆ ମମି, ମୋ ଜେଜେ ବାପା, ଜେଜେ ମା ହଁ ତାଙ୍କର ଚାରିଟା ଛୁଆ, ମୋ ବଡ ବାପାଙ୍କର ଚାରିଟା ଛୁଆ, ମୋ ସାନ ବାପା ଙ୍କ ଛଅଟା ଛୁଆ
ହୁଁ।
ହଁ ଆମର ପନ୍ଦରଟା ଖଣ୍ଡେ ରୁମ୍। ପନ୍ଦର ଟା ଖଣ୍ଡେ ରୁମ ଅ ତିନଟା ଚାର ଟା ଲାଟିନ ବାଥରୁମ ଖାଲି ହଁ। ପା
ହଁ। ହଁ।
ହଉ ଆଉ ଆପଣ ମାନେ ତମ ସେପଟେ ଦଉଛି ନା?
ହଁ। ହାୱା ପବନ ଅଳ୍ପ ଅଳ୍ପ ଦେଇଛି ହାୱା ପବନ।
ହଁ। ଆଉ ଏପଟେ ସବୁ ଫୁଲ ଗଛ ଲାଗିଛି। ଗେଣ୍ଡୁ ଫୁଲ, ଟଗର ଫୁଲ ବଢିଆ ବଢିଆ ଫୁଲ ସବୁ ଲାଗିଛି। ତମେ ସେ ପଟେ ଫୁଲ ଲଗଉ ନା
ଆମର ଏପଟ ରେ ଖାଲି ଲାଗିଛି ଆମର ମନ୍ଦାର ଫୁଲ ତରାଟ ଫୁ ଫୁଲ ହୁଁ। ଏତିକି ଏ ଦିଟା ଗଛ ଲାଗିଛି ଆଉ।
ଓହୋ।
ହୁଁ।
ଆଉ ତମ ଘର ପାଇଁ ନଈ ଅଛି ନା?
ହଁ ଆମର ବୈତରଣୀ ନଈ ଅଛି।
ଓହୋ ଆମ ଘର ପାଖରେ ବି ନଈ ଅଛି। ତମେ ଯାାଉ ନ ସବୁ ସେଠି
ହଁ ନା ହଁ ଯାଉ କେତେବେଳେ କେମିତି ବୁଲିବା ପାଇଁ ଯାଉ ଆଉ।
ଓ ଆମ ଗାଁରେ ହୋଲି
ହଁ ଆମ ଗାଁରେ ବି ହୋଲି ହୁଏ। ଆମ ଠାକୁର ସବୁ ବାହାରନ୍ତି।
ହୁଁ ଆମ ଗାଁ ରେ ବି ଠାକୁର ଆମର ବାହାରନ୍ତି। ଗୋଟେ ବଢିଆ ମଜା ନାଇଁନା?
ହଁ ତମ ବଡ ଭଉଣୀ କଣ କରନ୍ତି?
ଆମ ବଡ ଭଉଣୀ ଗୋଟେ ବିଜନେସ ମ୍ୟାନ।
ବିଜନେସ ମ୍ୟାନ। ବଢିଆ ମାସରେ ଷାଠି ସତୁରୀ ହଜାର ଦରମା ତାଙ୍କର ଆଉ।
ନା ନା ଆଁ ଷାଠିଏ ସତୁୁରୀ ତାଙ୍କ ଦିନକୁ ବୋଧେ। ତାର ମନ୍ଥଲି ମନ୍ଥଲି ତିରିଶ ରୁ ଚାଳିଶ ଲକ୍ଷ ହେଇଯାଏ।
ତିରିଶ ରୁ ଚାଳିଶ ଲକ୍ଷ ଆରେ ବା ପନ୍ଦରଟା ରୁମ୍ ତମର ନା।
ହଁ ପନ୍ଦରଟା ରୁମ। ଆଉ
ଅ ହଁ ସେ ଯାଉଚି। କଲ କରିଚ।
ଆଉ କଣ କହୁଚୁ? ସେ ତ ଖାଇବା କଣ ହେଇଥିଲା ତମର ଆଜି? ଖାଇବାକୁ କଣ ହେଇଥିଲା ତମର ଆଜି? ହୁଁ ହାଲୋ। ତତେ ଇଏ ଖାଇ ଖାଇବାକୁ ଭଲ ଲାଗେ ନା। ପୁଟଳ ଆଳୁ ର ତରକାରି? ହାଲୋ ଶୁବୁନି ତୋ ଭଏସ୍ କିଛି ତ।